ହ୍ୟାଲୋ।
ହ୍ୟାଲୋ।
ହଁ ଭାଇ କଣ କରୁଛନ୍ତି?
ମନିଂ ନମସ୍କାର।
ଭେରି ଗୁଡ଼ ମୋର୍ନିଂ ଜୟ ଜଗନ୍ନାଥ। ବି ଘରୁ ଟିକେ ହେଲେ ଛତୁଆ ଗୁଣ୍ଡ କ୍ଷୀର ଖାଇକି ଆସ ଏ ବସିଛୁ ଆଉ। ସଣ୍ଡେ ଆଜି ଟିକେ ଫି ତ ଏମିତି ଭାବିଲୁ କଲରେ କଥା ହେଇଯିବ ଆମ ବସିଛୁ ଆଉ।
ଆପଣଙ୍କ ଘରଟା ବୋଧେ କେଉଁଝର ସାଇଟ୍?
ନାଇଁ ନାଇଁ ଢେଙ୍କାନାଳ ନା।
ଢେଙ୍କାନାଳ ହଁ ସେଇ ସେଇ ଗୋଟେ ଭାଷା ଆସୁ ତ ସେଇ ଟାଇପିର। ଭାଷା ଟା ଯେମି ତି ବୁଝା ପଡିଛନ୍ତି କେଉଁଝର କେଉଁଝଜର ଅନୁକୂଳ ସାଇଟ ଅନୁକୁଲ ଢେଙ୍କାନାଳ।
ହଁ।
ଆଉ ସକାଳୁ ଛତୁଆ କ୍ଷୀର ଛତୁଆ କ୍ଷୀର ଗଣ୍ଡା ଖାଇକି ପୁରା କ୍ଷୀର ଛତୁଆ ଖାଇକି ପୁରା ବସିଛନ୍ତି ନା କଣ?
ହୁଁ।
ଆଉ କଣ କରନ୍ତି କଣ ଆପଣ?
ହଁ ଗ୍ରାଜୁଏସନ ସରିଛି କମ୍ପିଟେଟିଭ ଏକ୍ଜାମ ପାଇଁ ପ୍ରିପାରେସନ ଚାଲିଛି ଆଉ।
କଉ କମ୍ପେଟେଟୀଵ ପାଇଁ ପ୍ରିପେୟାର ହଉଛନ୍ତି?
ସେମିତିଟିକୁଲାର କିଛି ନାହିଁ ପ୍ରିପୋର ମୁଁ ହଉଛି। ଅ ଯେକୌଣସି ନୋଟିଫିକେସନ ଆସୁଛି ସେଗୁଡା ଦଉଛି ଆଉ।
ସେମିତି ହେଲେ କେମିତି ହେବ ଭାଇ ଯଦି ଆମେ ଦଶଟା ଡଙ୍ଗାରେ ଗୋଡ଼ ଦବା ଦେଖ ଯାଇପାରିବା କି।
ନାଇ ମୁଁ ପର୍ଟିକୁଲାର ଗୋଟେ ପାଇଁ ହଉଛି କିନ୍ତୁ ମୁଁ କହୁନି। କହୁନି କଣ ଏମିତି କାଜୁଆଲି କହୁଛିି ଆପଣ ପାଟିକୁଳର ଗୋଟେ ପାଇଁ
ଗୋଟେ ପାଇଁ ହେଲେ ହିଁ ଆମେ ଟାର୍ଗେଟ ଆସିପ୍ କରିପାରିବା ଦଶଟା ଜିନିଷ ପାଇଁ ହେଲେ ଦଶା ଦଶ ଟା ଜିନିଶ ମୁଣ୍ଡରେ ପଶିଲେ ହବହି ନାହିଁ ଏଟାରେ ଗଲାକୁ ସେଟା ହି ଆଉ କମି ଯାଉଥିବ ସେଟା ଗଲାକୁ ସେଟା କମିଯିବ। ଯେଉଁଟା ଦରକାର ଗୋଟେରେ ହିଁ ଆଶା ରଖ ଆଉ ଭଲସେ ରଖ।
ଠିକ ଅଛି ନାଇଁ ନାଇଁ ମୁଁ ଏସ୍ ବି ଆଇ ପିଇବା ପାଇଁ ଗଲେ ଆଉ ଆଇ ପି ଗୁଡା ବିଏ ଆର ଆର ବି ଦିଏ। ଆପଣ କଣ କରନ୍ତି ଏବେ ପଢୁଛନ୍ତି ନା ପଢା ସାରିଲାଣି?
ମୋର ସରିଲାଣି ପଡା ଏବେକୁ ଜବ୍ କରୁଛୁ ଆଉ।
ଜବ ରେ ଅଛନ୍ତି ନା?
ହଁ।
ପାର୍ ଟାଇମ୍ ନା ଫୁଲ ଟାଇମ୍ ପୁରା?
ନାହିଁ ଫୁଲ୍ ଟାଇମ୍ ଜବ୍ର ଅଛୁ ଟେକ ମହିନ୍ଦ୍ରା ଅଛୁ ଆଇଟିରେ
ଠିକ ଅଛି ଠିକ ଅଛି ବହୁତ ଭଲ କଣ ବ୍ୟାକଗ୍ରାଉଣ୍ଡ ଥିଲା କି? ଆଇ ଆଇ ଟି ରେ ଥିଲେ କି ଆଇ ଟି ଡିପାର୍ଟମେଣ୍ଟ ଯାଇଥିଲା କମ୍ପ୍ୟୁଟର ସାଇନ୍ସ?
ହେଇଗଲାଣିର ଜବ ଆସିକି ପାଞ୍ଚ ବର୍ଷ ହେଇଗଲାଣି।
ତ ପାଞ୍ଚ ଫାଇବ ର ଯୋଗ ହେଇଲାଣି ନା?
ହୁଁ।
ଠିକ୍ ଅଛି କ୍ୟାରିଅର ଆଗକୁ ଗ୍ରୋ କରନ୍ତୁ ପ୍ରମୋସନ୍ ନିଅନ୍ତୁ।
ସିଏ ତ ଚାଲିବ ଜୀବନ ରେ ଆଉ କଣ ଅଛି ସେଥିରେ ଜୀବନ କାମ କର ଆଉ ପୁଅ ପିଲା ତ ଜୀବନ ଆଗେ ସେଇଟା ହିଁ ଦରକାର।
ସେୟାଵା ନହେଲେ କେ ଚିହ୍ନିବେନି ଆମେ ଅନଏମ୍ପଡ ଅଛୁ ଆମକୁ ଏମିତି କେହି ଚିନୁନାହାନ୍ତି। କିଛି କରିନି ଯେହତୁ
କେହି ପଚାରିବେନି ଭାଇ ଯେ ପର୍ଯ୍ୟନ୍ତ ପାଖରେ ପଇସା ନାହିଁ ତ କେହି ପଚାରିବେନି।
ସେଇଟା ସତ।
ଯାହାକୁ ଭାବୁଥିବ ପଚାରିବ ଇଏ କରିବ ସିଏ କରିବ କେହି ପଚାରିବେନି। ପଇସା ଯେପର୍ନ୍ତ ଇନକମ୍ ନ କରିଚ କିଛି ନାହିଁ ତମ ପାଖରେ।
ସେଇାଆ ଆଚ୍ଛା ତାହେଲେ କଉ ବି ଚେହରା ବଦଳିଯିବ କିଛି ଟାଇମ ପରେ।
ଯେତେ ଭଲ ଲୋକ ହେଇଥାନ୍ତୁ ନା କାଇଁ ପଇସା ନାହିଁ ମାନେ ତମେ ପଇସା ଦେଇପାରିବନି ମାନେ ଯେତେବେଳକୁ ମାଗବୁ ଦଶ କାରବେଳେ ପଇସା ଦେଇପାରିବନି ମାନେ ତମେ କିଛି ନୁହଁ ତମେ ତାଙ୍କ ଲାଇଫରେ
ଜୀବନରେ ଗୋଟେ ଜିନିଷ ଏବେ କରୁଚି ସେ ହଉଚି ପଇସା। କିଛି ବି କର ପଇସା ଇନକମ୍ କର। ଆଉ ଗୋଟେ ପୁଅ ଇନକମ୍ କରୁଚି ସେ ପୁରା ପରିବାର କଥା ଭାବୁଛି ଆଉ ଗୁଟେ ଝିଅ ଇନକମ୍ କଲେ ସେ ନିଜ କଥା ହି ଭାବିବ।
ହୁଁ ସେ ତା କିନ୍ଦି ଆଗକୁ ଗ୍ରୋ କରିବ। ପଇସା କେମିତି ରଖିବ ଘର ଆମେ ପୁଅ ପିଲା କଣ କାଇ ଘର ଲୋକଙ୍କୁ ରଖି ଘର ଲୋକଙ୍କ ଦେହ ଖରାପ ହବ କି କଣ ହବ କି ଘର କରିବି କି କଣ ଝିଅ ପିଲା ତାଙ୍କର କଣ ଘର କରିବା ଚିନ୍ତା ନା ଗାଡି କରିବା ଚିନ୍ତା ସିଏ ତାଙ୍କର କେମିତି ମେଣ୍ଟେନ କରିବେ ତାଙ୍କ ପର୍ସନାଲିଟି କି ଲାଇଫ୍ ଷ୍ଟାଇଲ୍ ମେଣ୍ଟେନ କରିବ ସେ ସେଟା ଚାହିଁବେ।
ଆଉ ଗୋଟେ ପୁଅ ହେଲାକୁ ଘର କଥା ଭାବିବ ବାପା ମାଙ୍କ କଥା ଭାବିବ ବା କି ଘର ଟା କରିବି ଇଏ କରିବି ସେ କରିବି ଆଗ
ପ୍ରଥମେ ତ ଘର ଆଉ। ପୁଅ ପିଲା କିଛି ଗୋଟେ କଲେ ନାହିଁ ମୁଁ ଆଉ ଗୋଟେ ଘରଟେ କରିବି ଗୋଟେ ଗାଡିଟେ କରିବି କି
ତମେ ଷ୍ଟେବୁଲ ଲାଇଫ କଥା ଭାବିବ ନା କେମିତି ମୁଇ ଗୋଟେ ଏ ଇଏ ହେଇକି ଗୋଟେ ବଞ୍ଚିବି ଘର ଲୋକଙ୍କୁ ଟିକେ ଭଲ ଲାଇଫ୍ ଗୁଡା ଦେବି। ହଁ ଆଉ ଗୋଟେ ଝିଅ ଏଇଆ କଲେ ସେ କହିବ ମୁଁ ନିଜେ କେମିତି ଆଗେ ଭଲରେ ବଞ୍ଚିବି।
କଣ କରିଚନ୍ତି ବ୍ରେକ୍ ଫାଷ୍ଟ ସଲାଣି?
ନାଇଁ ଆଜି ଛୁଟି ଥିଲା ତ ମୁଁ ଘରକୁ ଆସିଥିଲି।
ଆଛା।
ଭୁବନେଶ୍ଵରରେ ରହୁଛି। ଭୁବନେଶ୍ୱର ରହୁଚି କାଲି ସନ୍ଧ୍ୟାବେଳେ ଆସିଲି ଘରକୁ ଆସିଲେ ତ ଘରକୁ ଆସିଲେ ଟିକେ ଶୋଇବାଟା ଭଲସେ ହୁଏ। ଉଠିଲି ଏବେ ହି ଉଠିକି
ସଣ୍ଡେ ଅଛି ଶୁଅନ୍ତୁ ଭଲରେ ରେଷ୍ଟ ନିଅନ୍ତୁ କାଲିକି ଯେମତି ଏନର୍ଜି ପୁଣି
ଏଇ ଭୁବନେଶ୍ଵର ରେ କଣ ଗାଡି ମଟର ରାତି ଦଶଟା ବାରଟା ଆଙ୍କେ ତମେ ବାରଟା ଆଙ୍କେ ଶୋଇପାରିବନି।
ସେଇଆ ବା ଆମେ ରୁରାଲ ଏରିଆରେ ସେଇ ଜିନିଷ ଟା ଫିଲ୍ କରୁନୁ ଆମେ ପିସ୍ ପୁଲି ସୁଇ ପଡୁଚୁ କି
ସେଠି ଭାଇ ଡ଼ରକୁ କୁ ଆସିଲେ ଯୋଉ ନିଦ ଟା ହୁଏ ନା ମୁଁ ତମେ ଆସି ବେଡ ରେ ପଡିଯିବ କିଛି ନାଇଁ କୁଁ କାଁ କ କଟର କିଛି ନାହିଁ ଲୋକଙ୍କର ଗେରେ ଗେରେ କିଛି ନାହିଁ। ସେଠି କଣ ତମେ ଭଡା ଘରେ ରହୁଥିବ ତମେ ସିନା ଶୋଇ ପଡିଥିବ ପାଖ ଵାଲା ହେଲା ସାଉଣ୍ଡ ବଜଉଥିବ ତମ କଣ ଶୋଇବ।
ସେଇଟା ବା ସେଇ ଫ୍ରଷ୍ଟ୍ରେସନରେ ମଣିଷ ବି ବିତେଇବାକୁ ପଡୁଚି ନା।
ଆଉ ଏଠି ହେଲେ କଣ ନିଜ ଘର ଭାଇ ତମ ଘର ଆଖ ପାଖରେ ସବୁ ଲୋକ ଗାଁ ଲୋକ ମାନେ ଗାଁକୁ ଆସିଲା ମାନେ ସବୁ ଶାନ୍ତିରେ ଶୋଉଛନ୍ତି ନଅଟା ଦଶଟା ବାଜିଲେ ସେମାନଙ୍କର କେଁ କଟର କେଁ କାଁ କିଛି ନାହିଁ।
ହୁଁ।
ଆଉ ବାହାରେ କିଏ ତମେ ରାତି ବାରଟା ବେଳେ ଡିଉଟି ଆଇିଲାଣି କିଏ ଏଗାରଟା ବେଳେ ଆଇଲାଣି କିଏ ଦିଟା ବେଳେ ଆଇଲାଣି ଆଉ ଭଡା ନେଇ ଯଉ ଏକା ସାଙ୍ଗରେ ରହୁଚ ମାନେ ତମେ କାହାକୁ କହିିବି ପାରିବନି।
ସେମାନେ ବି ରହୁଚନ୍ତି ଆଉ ତାଙ୍କୁ ଆଉ କଣ କହିବ?
ସେଇଥିପଁ ଟିକେ ଗାଁକୁ ଛୁଟି ହେଲାନେ ଗାଁକୁ ପଳେଇ ଆସ ଟିକେ ଯୋ ଦି ଦିନ ଆସିବ ଶନ୍ତିରେ ଶୋଇକି ଟିକେ ଯାଅ ଶନିବାର ରବିବାର ଦି ଦିନ ଶାନ୍ତିରେ ଟିକେ ଶୁହଅ।
ଦି ଦିନଟାକେ ଭଲସେ ନିଦ କଲେ ଆଠ ଦିନ ତସ ଛଅ ଦିନ କାମ କରିବ।
ଠିକ୍ ଠ ବହୁତ ଭଲ।
ଆଉ ଆପଣ ଗ୍ରାଜୁଏସନ୍ କେବେ ସରିଲାଣି କେବେଠୁ?
ଗ୍ରାଜୁଏସ ମୋର ଏଇ ଟ୍ବେଣ୍ଟି ୱାନ ଏଣ୍ଡ ରେ ସରିଲା ଏ କୋଭି
କହିଲଣି ଆଜିକି ପାଞ୍ଚ ବର୍ଷ ହେଇଗଲାଣି ଭାଇ।
ସେଏ ପା ଭାଇ କଣ କରିବା ଆଉ ସେତେବେଳେ କୋଉ କ୍ୟାରିଅର କୁ ଚୁଜ୍ କରିବ ମଣିଷ କୋଉ ଇଏରେ ଯିବ କିଛି ଭାବି ପାରିଲାଣି।
ଆଉ ଘରେ ବସିକି ତମେ ଯୋଉ ଜିନିଷ ଦେଖ ଛ ଯେ ବଟ୍ ଘରେ ବସିକି ଏମିତି ହେଲାବେଳକୁ ଆଉ ପାଞ୍ଚ ବର୍ଷ ତ ହେଇଗଲାଣି ଏଇଠି। ପଚିଶ ଚବିଶ ତ ହେଇଗଲା।
ଗୋଟେ ବର୍ଷ ଦି ବର୍ଷ ମୁଁ ସେଠି ଖରାପ କରିଦେଲି ମାନେ କୋଉ ମାନେ କ୍ୟାରିଅର ଟାକୁ ଚୁଜ୍ କରିବି ବୋଲି କଉଁ ଇଏରେ ଯିବି ବୋଲି ମୁଁ ଗୋଟେ ବର୍ଷ ଦିଇ ବର୍ଷ ଟାଇମ ନେଲି ଯେତେବେଳେ ଟୁଥାଉଜଣ୍ଡ ଟୁଅନ୍ଟି ଟୁ ରେ ମୁଁ ପ୍ରିପରେସନ ଷ୍ଟାଟ୍ କଲି ସେତେବେଳେ ଷ୍ଟାଟ କଲି ସେତେବେଳେ କାଜୁଆଲି କା ବ୍ୟାଙ୍କିଙ୍କ ପାଇଁ ପଢିଲି ସତ କଥା। ଏ ପାଖରେ ବସିଥିଲେ ପିଲାମାନେ ତ ସେଥିପାଇଁ ମୁଁ କହୁନଥିଲି କୋଉ କୋଉ କୋଉଥିପାଇଁ ପର୍ଟିକୁଲାର ପଡୁଚି ମୁଁ ସେଇଥିପାଇଁ କହିଲ ସବୁ ଗୋଟେ ନୋଟିଫିକେସନ ଆସିଲେ ମୁଁ ଦଉଛି। ସେଇଥିପାଇଁ ମୁଁ କହିନଥିଲି ଏବେ ସାଇଡ ହେଇଯାଇଚି। ପର୍ଟିକୁଲାର ଲି ମୁଁ ବ୍ୟାଙ୍କିଙ୍ଗ ପାଇଁ ପଢେ ପଢୁଚି ବି। ଟୁ ଥାଉଜଣ୍ଡ ଟୋଣ୍ଟି ଟୁ ରେ ଏମିତି କାଜୁଆଲି ଏକ୍ ଜାମ୍ ଦେଲି। କହିଲି ନା ଏମତି ହେଲେ ପଢେଇଲେ ହବନି। ରି ଗ୍ରେଶ୍ଲି ପଢିଲି ଟୋଣ୍ଟି ଥ୍ରି ଟା ଗୋଟା ଜାକ ପଢ଼ିଲି। ତ ଟୋଣ୍ଟି ଫୋରରେ ଦେଲି ପ୍ରିଲିମରେ ଦି ତିନି ଥର ଫେଲ ହେଲି। ପ୍ରିଲିମ୍ କ୍ଲିଅର ହେଲା ମେନ୍ସ ରେ ଫେଲ ହେଲି ତାପରେ ମେନ୍ସ ପାଇଁ ପଢିଲି। ଆସ୍ତେ ଆସ୍ତେ ପୁଣି ଏମିତି ଇଏ କରୁଥିଲି। କିଛି ପରସନା୍ଲ ପ୍ରୋବ୍ଲେମ ହେଲା ପୁଣି ଟୋଣ୍ଟି ଫାଇଭ୍ ଟା ମୋର ପୁରା ବେକାର ହେଇଗଲା। ଟୋଣ୍ଟି ଫାଇଭ୍ ରେ ମୁଁ କିଛି ଏକ୍ ଜାମ ଦେଇନି। ଟୋଣ୍ଟି ସିକଷ ଏବେ ଷ୍ଟାର୍ଟ ହେଇଛି ଏବେ ଚାଲିଛି ଏବେ ନୋଟିଫି କେଶନ୍ ସବୁ ଆସୁଚି। ଭଗବାନଙ୍କ ଦୟାରୁ ଏଇ ବର୍ଷ କିଛି ଯଦି ହବ ହେଇ ଯାଉ ନହେଲେ ବହୁତ ବି ଟାଇମ ହେଇଗଲାଣି। ଏଇଗୁଡ଼ା ଭାବିଲେ ମାନେ ଭାଇ ରାତିରେ ନିଦ ହେବନି।
ଗୋଟେ ପୁଅ ପାଇଁ ତ ଏଟା ନିହାତି ଦରକାର ଭାଇ। କଣ କରିବ ଗୋଟେ ଝିଅିପିଲା ହେଇଥାନ୍ ହଁ ନହେଲେ ନାଇଁ ଛାଡ ଗୋଟେ ଭଲ ଜାଗା ବାହା ତ କରିଦେଲେ
ମାନେ ଗୋଟେ ପୁଅଟେ ପାଇଁ ଜବ୍ ଗୋଟେ ସିକୁଅର ଜବ ନିହାତି ଦରକାର।
ସେଇଟା ଭାଇ ନିହାତି ମୁଁ ଏଇଗୁଡା ମୁଁ ଭାବୁନି କେବେ ଏଗୁଡା ଭାବିଲେ କଣ କି ମାନେ ବର୍ତ୍ତମାନ ଟା ଖରାପ କରିଦେବି। ମୁଁ ଯଦି ପାଷ୍ଟଟା ଭାବିବି କି ନାହିଁ ଏତେ ଟାଇମ ମୁ ଖରାପ କରିଦେଇଚି। ଏବେ ବର୍ତ୍ତମାନ ମୁଁ କିଛି କରିପାରିବିନି ସେଇ ଏରୀୟାରେ ମୋ ମୁଣ୍ଡ ଖରାପ ହେଇଯିବ। ମେଣ୍ଟାଲ୍ ହେଲାଥ ପୁରା ବିଗିଡିଯିବ।
ଓହୋ ଆଉ କଣ ଖବର କୁହ?
ଆଉ ଖବର ଏମିତି ଚାଲିଚି ଭାଇ ଆଉ ଦୁଖେ ଶୁଖେ ଆଉ।
ଯାଉଚ କୁଆଡେ? ଓହୋ ଆଉ ଘରେ ସବୁ କିଏ ଅଛନ୍ତି?
ହଁ ଘରେ ଭଲ। ଆପଣଙ୍କ ଘରେ କିଏ କିଏ ସବୁ ରୁହନ୍ତି?
ବାପା, ବୋଉ, ମୁଁ।
ଆପଣ ଗୋଟେ ପୁଅ?
ହଁ।
ଆଛା ଭଲ ଆଉ ବାପା ମାଙ୍କ ପୁରା ଆଦର ସ୍ନେହ ସବୁ କିିଛି ଆପଣଙ୍କ ଉପରେ ଆଉ।
ସେମିତି ନାହିଁ ଭାଇ ଜୀବନରେ ମନି ମ୍ୟାଟର କରିବ ସବୁଠୀ। ଯେତେ ହେଲେ ବି ଗୋଟେ ଲିମ୍ ଲିମିଟ୍ ଯାଙ୍କେ ସେମାନେ ନିଜକୁ ଇଏ କରିପାରିବେ ତାପରେ କଣ କରିବ ପଇସା ବି ତାଙ୍କର ହଉଛି ନା। ତମଠୁ ଏକ୍ସପେକ୍ଟେସନ୍ ତ ରଖିବେ ହିଁ ତମେ କାହାଠୁ ରଖିପାରିବନି।
ହୁଁ। ଚାଲିଛି ପିଢି ବାଇ ପିଢି ଏଇ ତ ସବୁ ଚାଲିଛି ଆଉ।
ଆପଣ କେତେ ପୁଅ ଘରେ ଦି ଭାଇ?
ଦି ଭାଇ ସାନ ଭାଇ ସାନ ଭାଇଟା ଆଇଟିଆଇ କରୁଛି ଏବେ ତାର ସେକେଣ୍ଡ ସେକେଣ୍ଡ ଇୟର।
ଓ ହୋ।
ଭଲ କଥା ଆଉ ଚଲାଉଛି ସଂସ୍ଥା ଚାଲୁ।
ଚାଲୁ ଭଗବାନଙ୍କ ଦୟା ଭଗବାନଙ୍କ କୃପା ପରିଶ୍ରମ ଅନୁଯାୟୀ ରଖଛୁ।
ନିଜ ଉପରେ ଇଏ କର ଟିକେ କନଫିଡେନ୍ସ୍ ରଖ ବାସ୍ ଟାଇମ୍ ଟିକେ ଅଧିକ ଦିଅ।
ଉଁ।
ମାଇଣ୍ଡ ଡାଇଭର୍ଟ ହବ ମାନେ ମାଇଣ୍ଡ ଡାଇଭର୍ଟ କରନି ଯୋଉଥିରେ ଫୋକସ୍ କରୁଛ ଗୋଟେରେ କର ଭଲସେ କର। ଦି ଚାରିଟା ଏଥେରେ ଇଏ କଲେ ମାଇଣ୍ଡ ଡ଼ାଇଭର୍ଟ ହବ ପୁଣି ହଇରାଣ ହବ।
ଠିକ୍ ଅଛି ବହୁତ ଭଲ ସଜେସନ୍ ଦେଲେ ଆଉ।
ଏ ସତ କଥା ଦେଖ ତମେ ଯୋଉଠି ଯୋଉ ଦି ଚାରିଟା ସେଠି ଯୋଉ ପକେଇଲ ଅସୁବିଧା ହେଇଯାଏ।
ନିହାତି ନାଇଁ ମୁଁ ଗୋଟେ ପାଇଁ ପ୍ରିପେୟାର୍ ହଉଛି ସତ କଥା ମୁଁ କହୁନଥିଲି ପାଖରେ ପିଲା ଥିଲେ ତ ସେଥିପାଇଁ ମୁଁ ଡିସକ୍ଲୋଜ୍ କରୁନଥିଲି ତାଙ୍କ ମାନଙ୍କ ଆଗରେ କହୁନଥିଲି ଆଉ ଏଇଟା ହେଲା କଥା ଆଉ।
ହୁଁ ନିଜକୁ ଦିଅ ଟାଇମ୍ ଦିଅ ବେକାର କାହା ଲୋକ ତ ସାଙ୍ଗ ମାନଙ୍କଠି କଣ ଅଛି।
ନାଇଁ ନାଇଁ ନିଅନ୍ତି ଏଇଟା ଟ୍ରୁ।
ଦେଖ ଭାଇ ସାଙ୍ଗମାନେ ଏବେ ଅଛନ୍ତି କାଲି କି ନଥିବେ ରହିବେ କିଛି ସାଙ୍ଗ ରହିବେ ଆଉ କିଛି ପଚାରିବେ ବି ନାହିଁ ଜୀବନରେ କିଛି ସାଙ୍ଗ ଏମିତି ରଖ ଯେ ଯୋଉମାନେ ରହିବେ ଲାଇଫ୍ ଟାଇମ୍।
ଏଇ ଭାଇ ମୁଁ ଏତିକି ସତ କଥା କହୁଛି ଏତିକି ଏତିକି ବର୍ଷର ଏକ୍ସପିରିଏନ୍ସ୍ ବି ମୁଁ ମୁଁ ଦେଖିଲିଣି କେହି ନାହିଁ ଜଣେ ବି ଥିଲା ସିଏ ବି ଟାଇମ୍ ରେ ତାର ବି ଯେତବେଳେ ଜବ୍ ହେଇଗଲା ଗଭର୍ମେଣ୍ଟ ଜବ୍ ହେଇଗଲା ସେ ସେ ବି ବଦଳିଗଲା।
କହିଲି ବା ଦି ଚାରିଟା ଯୋଉ ରଖିବ ଦି ଚାରିଜଣ ରଖିବ ଭଲ ସାଙ୍ଗ ରଖିବ ମଲାବେଳେ ଖରାବେଳେ ଯେତେବେଳେ ଡାକିବ ସେମାନେ ଠିଆ ହେବେ।
ହଁ ସାଙ୍ଗ ଆଉ। ପୁଅ ପିଲା ସାଙ୍ଗ ଗୁଡା ଏମିତି ସାତ୍ ଦେବେ କିନ୍ତୁ କୋଉ ଝିଅ ପିଲାଠୁ କେବେ ଏକ୍ସପେକ୍ଟେ କରିବନି କି ସାତ୍ ଦବ ଯିଏ ସାଙ୍ଗ ହେଇଥାଉ କି ଯାହା ହେଇଥାଉ। ଏୟା ଟାଇମ୍ ପଡିଲେ ବଦଳିବେ ତମେ କିଛି କରୁନ ମାନେ ପୁଅ ପିଲା ସାଙ୍ଗମାନେ ସେ ରେଆର୍ ଯୋଉ କିଛି ଜଣ ରହିଯିବେ ସେମାନେ
ହଁ।
ସାଧବେ ସବୁ ଭଲ ସୁଖ ଦୁଃଖର ସାତ୍ ଦିଅନ୍ତି ଏଇଟା
ଝିଅ ପିଲା ତମ ପାଖରେ ପଇସା ନାହିଁ ମାନେ ତମ ପାଖରେ ନାହିଁ କିଛି ନାହିଁ। ତମ ନିଜ ଭଲ ଭାଇବା ତମକୁ ଛାଡିକି ଆଉ କା
କାହାକୁ ଝିଅ ପିଲାଗୁଡା ଭୋଲିଭାଲି ଗୁଡା।
ସେମାନେ ମନେଇକି ଦେଖ ଗୋଟେ ପୁଅ ବର୍ତ୍ତମାନ କଥା ଭାବିବ ଗୋଟେ ଝିଅ ଫ୍ୟୁଚର୍ କଥା।
ହୁଁ।
ଏଇଟା ପୁରା ରିୟାଲିଟି ସତ ତମେ ଯେତେ ବି ହେଇଥାଉ ଯେତେ ବି ଭଲପାଅ ଯେତେ ବି କେୟାର୍ କର ଯେତେ ବି ଏଫର୍ଟ ଲଗାଅ
ସେଗୁଡା ଆଉ ତୁଚ୍ଛ ସବୁ ସେ ସେ ଆଗରେ ସବୁ ତୁଚ୍ଛବା ଏ। ମନ୍ଦିର ପାୱାର୍ ମନ୍ଦିର ପାୱାର୍ ରହୁଛି।
ତମ କଥରେ କିଛି ନାହିଁ ମାନ ସିଏ ଚେଞ୍ଜ କରିକି ପଳେଇଯିବ କହିବ ଘରେ ରାଜି ହେବେନି ଇଏ ହେବେନି ସିଏ ହେବେନି ଯାଇକି ଆଉଗୋଟେ କାହାକୁ
କ୍ୟୁଜ ମାରିବ ଆଉ ନାଇଁ ମୁଁ ଏଥିପାଇଁ ପ୍ରିପେୟାର ନୁହଁଁ ଏବେ ଆଗକୁ ଟିକେ ଭାବିବି ଇଏ କରିବି ସିଏ କରିବି ଗେନ୍ଧା ଗୁଡ କଦଳୀ କହିକି ମାନେ ଏଇ ଲବ କେସରେ ନାଇଁ ମାନେ ସାଙ୍ଗସଥିରେ ବି ଯଦି କୋଉ ଝିଅପିଲା ହଁ ନାଇଁ ମତେ ଦେଇଥା କି କଣ ଅସୁବିଧା କି ତମେ ତାକୁ କୋଉ କୋଉଠି ନା କୋଉଠି ହେଲପ୍ କରିଥିବ। ଏମିତି ଜାଗାରେ ଯୋଉଠି ତାକୁ କେହି ହେଲପ୍ କରି ନଥିବେ ତମେ କରିଥିବ କିନ୍ତୁ ତମ ଟାଇମରେ ସେମାନେ ମୁଁହ ବୁଲେଇଦେବେ। ୱାଇଫ୍
ଏ ହୁଏ ସେମତି।
ଆପଣ ମୋଠୁ ବୋହୁତ ବଡ ବଧେ ନା?
ହଁ ଏ ତିରିଶ ବର୍ଷ ହେଲାଣି ଆଉ।
ନାହିଁ ବଡ଼ ଆପଣ।